କଣ କରୁଥିଲ?
ବସିଚି।
ଓହୋ, ଆଉ ଖାଇ ଖୁଆ ସାଇଲନି?
ହଁ, ହଁ।
ହଁ, ହଁ।
ଜଳିଖିଆ ଖାଇଚି, ଏବେ ରୁଷେଇ ଆରମ୍ଭ ହବ।
ଓହୋ, ଆ ମୁଁ ବି ତ ଜଳଖିଆ ଖାଇ ଆମର ବି ସେଇ ଜଳଖିଆ ଖାଇଥିଲେ ଆଉ।
ଆଉ ତୋମ ଆଡେ ରଜ କେମିତି କଣ ହଉଛି ସେଲିବ୍ରେସନ୍?
ହଁ ରଜ ଭଲସେ ହଉଛି, ଧୁମଧାମ୍ ରେ ପାଳନ ହଉଛି। ସବୁ ପୋଗ୍ରାମ୍ ଅଛି ଇଁ, ଆମର ତାର ଗରେ ମୁକ ବଧିର ପିଲା ନାହିଁ, ଭଜନ କୀର୍ତ୍ତନ ସବୁ ନି ପସନ୍ଦ ଯିଏ ଯାହା ଆସିିକି ଯିବା
ଛୋଟ ଛୋଟ ପିଲମାନେ ନାଚ ନାଚୁଥିଲେ, ଗୀତ ଗାଇବେ ଶଙ୍ଖ, ହୁଳହୁଳି ଓ ଆଉ ସ୍ତ୍ରୀ ଲୋକମାନେ ସବୁ କରିବେ ଏ, ଶଙ୍ଖ ଫୁଙ୍କା ହୁଳହୁୁଳି। ଭଜନ କୀର୍ତ୍ତନ ମା ମାନେ ଗାଇବେ ପୁରାଣ ଶାସ୍ତ୍ରରୁ କୁଶ୍ଚେନ୍ ପଚରା ଯିବ।
ଓହୋ, ଆମ ଗାଁରେ ବି ତ ସେଇଟା ଏବେ ଚାଲୁଛି। ସବୁ କା ଆମ ଗାଁରେ ବି କରାହଉଛି ଆ।
ଉଁ, କଣ କୁହ? ନା ତୋମ ଘରେ ସବୁ ଭଲ ଅଛନ୍ତି। ହଁ।
ଖାଇନ?
ହଁ ଖାଇନି, ଯାହା ସକାଳେ ଖାଇଥିଲି ଆଉ ଉପମା ଟିକେ ଆ।
ହୁଁ, ହୁଁ। ଆଉ କଣ କଅ, ଆଉ କଣ କଣ? ହଁ ଭଲ ସବୁ ଆଉ ତୋମ ଗାଁରେ ପାଣିପାଗ କେମିତି ଅଛି?
ପାଣିପାଗ ଆଜି ତ କାଁଳିଆ ପାାଗ କରିଛି ଟିକେ, ବର୍ଷା ଉଠିଛି, ଖରା ତ ପ୍ରବଳ ଜୋର ହଉଥିଲା। ଆଉ ଟିକେ କାଁଳିଆ ପାଗ କରିଛି, ଆଉ ବର୍ଷା ଭଳିଆ ରଖିଛି ଆଉ।
ଓ ହଁ ହଁ ତୋମ ବାପା କଣ କରନ୍ତି?
ମୋ ବାବା ଜବ୍ କରୁଛନ୍ତି।
ଓ ହଁ ଚାଷ ବାସ କିଏ କରେ ତୋମ ଘରେ?
କୁ-ଚାଷ ବାସ ବାବା କରାଯାଏ ମିଶିକି କରନ୍ତି, ଯେବେ ଗାଁକୁ ଆସନ୍ତି କରନ୍ତି ଆଉ ଛୁଟିରେ ଆଉ।
ଅଁ, ଆଉ ତୋମ ଦାଦା କଣ କରନ୍ତି?
ଅଁ, ସିଏ ଏଲାଇସି ଏଜେଣ୍ଟ ଅଛନ୍ତି।
ହଁ ତମର ଜାଣି ଜଏଣ୍ଟ ଫ୍ୟାମିଲି ନୁହଁ କି?
ହୁଁ।
ଉଁ ହୁଁ।
ଆମେ ସବୁ ମିଳି ମିଶିକି ରହୁଛୁ ଆଉ।
ଅଁ ଦାଦାଙ୍କର ପିଲାପିଲି କେତେ? ଦାଦାଙ୍କର ପିଲାପିଲି କେତୋଟି?
ତାଙ୍କର ଦିଟା ପୁଅଟେ ବଡ ଝିଅ ଟା ସାନ ଆଉ।
ଉଁ ହୁଁ ଆଉ ତମର ଭାଇ ଭଉଣୀ ତମ କେତେ?
ଆମେ ଭାଇ ଭଉଣୀ ଦୁଇଜଣ ମୁଁ ବଡ଼ ମୋ ଭାଇ ସାନ ଆଉ।
ଉଁ ହୁଁ ଅ। ଆଉ କଣ ଖବର ସବୁ ତମ ଗାଁର?
ଆଉ ଗାଁ ତ ସବୁ ଭଲ ଏଇ ଟିକେ କାଁଳିଆ ପାଖ କରିଛି ଲୋକମାନେ ଯିଏ ଯୁଆଡେ ଯାହା କାମ ଅଛି ସବୁ କରିଦଉଛନ୍ତି। ଖରାରେ କୁଆଡ଼େ ବାହାରି ହଉନି ନା ପ୍ରବଳ ଖ
ହୁଁ ତମର ଗାଁ ଟା କୋଉ ଜିଲ୍ଲାରେ ଯାଉଛି?
ଆମ ଗାଁ ଟା ଢେଙ୍କାନାଳ ଜିଲ୍ଲା।
ହୁଁ ହୁଁ ଆଉ ବ୍ଲକ୍ ତାର?
ଆମ ବ୍ଲକ ପର୍ଯ୍ୟଙ୍ଗ।
ପର୍ଯ୍ୟଙ୍ଗ।
ହୁଁ।
ଓହୋ ପଜଙ୍ଗ ତାପରେ ତମର ନିର୍ବାଚନ ମଣ୍ଡଳୀ ତ?
ହୁଁ।
ହୁଁ ହୁଁ କିଏ ତମର ହେଇଡି ଏମେଲେ କିଏ?
କେ ଜାଣି ମୁଁ ଜାଣିନି।
ବିଭୂତି ଭୂଷଣ ପ୍ରଧାନ।
ହୁଁ ହୁଁ ହୁଁ।
ଆଉ।
ଆଉ କଣ କୁହ?
ସବୁ କାମ ଭଲରେ ହଉଛି ନାଇଁ କି?
ହୁଁ ହୁଁ।
ଉଁ ହୁଁ ଜଳ ତମ ଗାଁ ରେ କେମିତି ମିଳୁଛି?
ଜଳ ତ ଆସୁଛି ଜଳ ଟିକେ ପୁଣି ବେଳେ ବେଳେ ଅସୁବିଧା ହଉଛି।
ହୁଁ। ସବୁ ଗାଁରେ ଜଳସଙ୍କଟ ରା ନିହାତି ରହୁଛି ଟିକେ ଆଉ ଆଗ ଅପେକ୍ଷା ଅବଶ୍ୟ କମିଛି।
ହୁଁ।
ଯ ଯୋଉ ପ୍ରକାରେ ସଙ୍କଟରେ ନଦୀରୁ ପୋଖରୀ କୂଅ ଜଳ ସାରୁଥିଲେ ଆଉ ଏଇ ସବୁ ନାହିଁ। ଘର ପାଖରେ ଜଳ ହେଲାଣି ସ୍ଵଚ୍ଛ ଜଳ ବି ପାଉଛେ ଆମେ। ଆଉ
ହୁଁ ହୁଁ।
ଆଉ କଣ କୁହ?
ୟାଉ କଣ କୁହ?
ଆଉ ତମର ଚାଷବାସ ଜାଣିକି ଅନ୍ୟ ଜଣେ ଲୋକ ମାଧ୍ୟମରେ କରୁଛ ନାଇଁ କି? କି ବାବା ଦାଦା କରୁଛନ୍ତି?
କଣ କହିଲେ?
କହିଲେ ଚାଷ ବାସ ତମର?
ହୁଁ ଚାଷ ବାସ ହୁଉ ଧାନ ଚାଷ କରାହୋଉଚି।
ହୁଁ ତମ ଗାଁରେ ହୁଁ ଆଉ କଣ କଣ ଉତ୍ସବ ମାନ ହୁଏ?
ହଁ ଉତ୍ସବ ସବୁ ତ ହଉଚି ରାମନବମୀ ହଉଚି ଆମ ଗାଁ ରେ। ତାପରେ କାର୍ତ୍ତିକ ପୂର୍ଣ୍ଣିମା ହଉ ଜି ସବୁ ବଡ଼ ବଡ଼ ପର୍ବପର୍ବାଣି ରେ ସବୁ ପାଳନ କରଜି ଲକ୍ଷ୍ମୀ ପୂଜା ହଉଜି।
କାର୍ତ୍ତିକ ପୂର୍ଣ୍ଣିମାରେ ଆଉ କଣ ହୁଏ ତମର?
କଣ କହିଲେ?
କାର୍ତିକ ପୁର୍ଣିମା ରେ?
କାର୍ତିକ ପୂର୍ଣ୍ଣିମା ରେ ଗାଁରେ ଯୋଉ କାର୍ତିକ ପୂର୍ଣ୍ଣିମା ପଞ୍ଚୁକ ହୁଏ ନା ପାଞ୍ଚ ଦିନ।
ହଁ ହଁ।
ସେ ସେ ଆମ ଗାଁରେ ଲୋକମାନୋ ମିଳିମଶିକି ଗୋଟେ ଦିନ ଗାଁ ତରଫରୁ ଗୋଟେ ଭୋଜି ଦିଆ ହୁଏ ଆଉ। ଯାହାର ଯାହା ମାନ ଏମିତି ଇଛା ଥାଏ ଯିଏ ଦବ ବୋଲି ଭାବୁଥିବ ସେମାନେ ସବୁ ଦିଅନ୍ତି ଆଉ ଚାରି ଦିନ ଭିତରେ। ଯି ଯୋଉ ଦିନ ଦବା କଥା ଆଉ।
ହୁଁ ହୁଁ। ଭଲ ହଉଚି ତ ଆଉ କଣ? ତମର ହେଟି କଣ କୋଉ ଠାକୁର?
କଣ କହିଲେ?
କୋଉ ଠାକୁର ମନ୍ଦିର ହେଟି ତମର?
ଆମର ଶିବ ଠାକୁର।
ଓହ। ସ୍ୱପ୍ନେଶ୍ୱର ନାଇଁ କି?
ଆଁ?
ସ୍ୱପନେଶ୍ୱର ମହାଦେବ?
ହଁ।
ଉଁ ହୁଁ। ତମର ନଦୀ ଜଳ ନା ପୋଖରୀ ଜଳ ବେଶୀ ସାର?
ଆମର ନଦୀ ଜଳ ବ୍ୟବହାର କରୁଚୁ ଗାଁକୁ ପାଣି ବି ଆସୁଚି ଆଉ।
ହୁଁ ହୁଁ ତମର କୋଉ ନଦୀ ଯାଇଚି ହେ ସେକଡେ?
ଆମର ବ୍ରାହ୍ମଣୀ ନଦୀ।
ହୁଁ ହୁଁ।
ହଁ ଲୋକମାନେ ସବୁ ଆମର ବ୍ରିଜ କାମ ଚାଲିଚି ତ ବ୍ରିଜ ତ ହେଇ ଆସିଲାଣି।
ହୁଁ ହୁଁ।
ଚାଷ ବାସ କଣ କରୁଚନ୍ତି ଆପଣଙ୍କର?
ଆମର ଚାଷ କହିଲେ ଧାନ ହଉଚି ଧାନ ହଉଚି ବାଡି ବଗି ଚାଲିଚି ଯାହା ଯେମିତି ପନିପରିବା ଯାହା ଲଗଉଚନ୍ତି। ଜାଲ ଲଗେଇବା କ ଥା ଯା ଯାହାର ଜଳ ସୁବିଧା ଅଛି ଆଉ ଜାଗା ସୁବିଧା ଆ ଖାସ କରି ଆମର ଏଟେ ଛତୁ ବି ଆମେ ଭଲସେ ଛତୁୁ ଟିକେ ବି ପାଉ ଭଲ ରେଟ ରେ ଭଲ ଛତୁଟା ବି ପାଉ। ଆମ ଏକଡ ଛତୁ ସବୁ ଯାଏ ବାହାରକୁ।
ହଁ ହଁ।
ହୁଁ।
ଆମର ବି ଚାଷ କରାଯାଏ ପନିପରାଏ ଯେମିତି ନାସ ଶୀତ ଋତୁରେ ଯା କା କୁଡ଼ି ନହେଲେ ଝୁଡ଼ଙ୍ଗ ଶାଗ ଚାଷ କରାଯାଏ ଆଉ।
ତମର କଣ କଣ ପରିବା ବେଶୀ ପରିବା କଣ ଖାଉଚ?
ଆମର ବେଶି କୋବି ଆଉର ଛତୁ ଚାଲିଛି ଛତୁ ବି।
ହୁଁ।
କୋବି ଏଇରା ସବୁ ତ ଝୁଡଙ୍ଗ।
ଉଁ ହୁଁ।
କଦଳୀ କଦଳୀ ଆମିଷ ଆମର ଖାଉନେହୁଁ। ଆମର ଭେଜିଟେରିଆନ୍ ଆମିଷ ଖାଉନୁ।
ହୁଁ ହୁଁ ଭଲ ଭଲ ଆମ ମିଷଇ ଭଲନୁହ କାହିଁକି ନା ଏଇ ଜୀବ ଜୀବଟାକୁ ଆମେ ମାରି ଖଇବା ଜୀବ ଦେହରେ କଣ ରୋଗ ଅଛି ଆମେ ଜାଣିଛେ କି ଜାଣିନେ।
ହୁଁ।
ନ କରି ସେଇ ରୋଗ ବି ଆମ ଦେହକୁ ଯିବ। ତାପରେ ଆମ ବଡ଼ିରେ ବି କୋଲେଷ୍ଟ୍ରଲ୍ ବଢେଇବ ଆମିଷଟା।
ହୁଁ।
ଆଉ ମନକୁ ଅସ୍ଥିର ରଖିବ ଆମିଷ।
ହୁଁ।
ଆଉ ଆମର ହୃଦୟକୁ ବି ଦୁର୍ବଳ କରେ ଆମିଷ ତେଣୁକରି ଆମିଷ ଆହାରଟା ଠିକ୍ ନୁହଁ ଭଲ ଛାଡ଼ି ଦେଇଚ।
ହୁଁ।
ଆଉ କଣ ତମ ବାବାକୁ କଣ କରନ୍ତି ଯବ କଣ କରନ୍ତି ଉୁଁ ହୁଁ। ଆଉ କଣ କୁହ?
ଆଉ ତମେ ମ୍ୟାରେଜ୍ କରିସାରିଲଣି?
ଏଁ।
ହୁଁ ହୁଁ। ହାଲୋ ହାଲୋ। ହାଲୋ।
ଏଇ ମା ହେଁ ହେଁ ହେଁ। ଓ ହ।
ଓ ହ। ଆଉ କଣ କୁହନ୍ତୁ?
ଆଉ ଆଉ କଣ ଖବର କହ?
ଆଉ ତମେ ଭାଇ ଭଉଣୀ କେତେ ଜଣ?
ଆମର ଭାଇ ଭଉଣୀ ଚାରି।
ହୁଁ ହୁଁ।
ସାନ ମୁଁ ସୁଦୁ ସାନ ଝିଅ ସମସ୍ତଙ୍କଠୁ ଉପରେ ଭାଇ। ଦୁଇ ଜଣ ଭଉଣୀ ଜଣେ।
ଉଁ ହୁଁ।
ସମସ୍ତେ ସମ ସମସ୍ତେ ହିଁ ଜବ୍ କରନ୍ତି ଆଉ ମତେ ମ ତେ ଛାଡ଼ିଦେଇକି ଆଉ ସମସ୍ତେ ଯବ କରନ୍ତି। ଆଉ ଆମର ଅନୁଗୁଳୁ ଜିଲ୍ଲା ଆମର ବାପଘର ଗାଁ।
ହୁଁ।
ହୁଁ ଢେଙ୍କାନାଳରେ ହେଲା ଶାଶୁଘର ଗାଁ।
ଫୋନ୍ କାଟି ଦଉଛୁ। ହୁଁ-ହୁଁ ଆଉ କଣ କୁହନ୍ତୁ।
ଆଉ ହ ଆଉ କଣ କହ?
ଆଉ? ଆମ ଗାଁଆ ଆଡେ କେବେ ଗୋଟେ ବୁଲି ଆସିବ?
ହଉ ଯିବା।
ହଁ।
ଯିବା ଦେଖିବା, ଆମେ ଯିବା ଏଇ ବର୍ଷ ଆଉ ତମ ଘରକୁ ଯିବା। ତମ ଏରିଆରେ ଯାହା ଯାହା ଭଲ ଜାଗା ତମ ଏରିଆରେ ଭଲ ଜାଗା କଣ କଣ ଅଛି ଦେଖିଲା ଭଳିଆ?
ହୁଁ ଆମର ଅଛି ଯେ କୁଆଲୁ ମନ୍ଦିର ଅଷ୍ଟଶମ୍ଭୁ ମନ୍ଦିର ଆମର। ଏପଟେ ଫେମସ୍, ଆଉ ଅନନ୍ତ ଶୟନ ଏ ସବୁ ଅଛି ଜାଗା ଆଉ ଗୋଟେ ଗୋଟେ ଆଉ।
ହଁ ହଉ, ହଉ ଯିବା ଆଉ ଅନନ୍ତ ଶୟନ କଣ ହେଇଚି?
ସେଇ ହିଁ-ହିଁ-ହିଁ ମୁଁ ତ ଯାଇନି କେବେ। ସେଇଟା କଣ ନି ମାନେ ପଥରରେ କଣ ମାନେ
ତମ, ତମ ଏରିଆରେ ହେଇକି ତମେ ଯାଇନ? ସେଠି ଭୀମ, ଭୀମ ଶୁଇଚନ୍ତି ଗୁଟେ ପଥରଟା ଆକୁରେଟ୍ ଭୀମ। ଯେମିତି ଶୁଇଥିଲେ ହେଇ ଟାଇପର ହେଇଛି ପଥରଟା।
ହ ହ ହଉ ହଉ।
ଗଦା ଧରିକି ଭୀମ ଶୁଇଚନ୍ତି। ଆଗରୁ ଏ ପଥର ଦ୍ବାରେ ଏମିତି ଅଙ୍କିତ।
ହଉ ରଖୁଚି।